ହଁ ହ୍ୟାଲୋ ଆଜ୍ଞା, ଆଜ୍ଞା
ଆଉ କଣ କରୁଛନ୍ତି ଆପଣ ମୁଁ ଏଇଠି ବସିଛି ଆଉ ଆପଣ?
ସିଲେଇ କରିଥିଲି।
କଣ କହିଲେ?
ହାତ ତିଆରି ସିଲେଇ କରୁଥିଲି ଆଜ୍ଞା ଆପଣ କଣ କରୁଛନ୍ତି?
ମୁଁ ଏଠି ବସିଛି ଆଉ ଆପଣ ଆଜି କଣ ଖାଇଛନ୍ତି?
ଭାତ, ଡାଲମା, ମାଛ ତରକାରୀ ଆପଣ କଣ ଖାଇଛନ୍ତି?
ପଖାଳ ଭାତ ଆଉ ପୋଟଳ ଆଳୁ କଷା ଆଉ ଘର ତିଆରି ମାନେ ଛଣା ବରା
ଆଜ୍ଞା ଆଜ୍ଞା ଆଜ୍ଞା ଆଚ୍ଛା ଆପଣ କହିଲେ ରଜ ଟା କେମିତି ଆମେ ପାଳନ କରୁଛେ?
ରଜ ଟା ଆମେ ମାନେ ଚାରି ଦିନ୍ ପାଳନ କରିଥାଉ। ରଜ ମାନେ ପହିଲି ରଜ ଆଉ ରଜ ସନ୍ ସ ରଜ ସଂକ୍ରାନ୍ତି ଆଉ ଭୂମି ଦହନ ଆଉ ବସୁମତୀ ସ୍ନାନ ଆମର ଆମର ବସୁ ବସୁମତୀ ମାନେ ରଜରେ ଆ ଚାଲି ନ ଥାଉ
ଆଜ୍ଞା
କଦଳୀ ପାଟୁଆ ପିନ୍ଧି ଚାଲିଥାଉ।
ଆଜ୍ଞା
ରଜରେ ପାନ ଖାଇଥାଉ ପିଠା ହେଇଥାଏ। ପୋଡ ପିଠା ସମସ୍ତେ ଘରେ ଆଉ ଦୋଳି ଖେଳିଥାଉ ସମସ୍ତେ ମିଶିକି ଆଉ ସେମାନେ ରଜରେ ମାନେ ସମସ୍ତଙ୍କର କାମ ବନ୍ଦ ଥାଏ ମାନେ ସମସ୍ତେ ତାସ୍ ଆଉ ମାନେ ତାସଆଉ କଣ ବିଭିନ୍ନ ପ୍ରକାର ଖେଳ ଖେଳିଥାନ୍ତି ବସିକି ସମସ୍ତେ ଆଉ ରଜରେ ରାତିଟାରେ ଝିଅ ମାନେ ଭାତ ଖାଆନ୍ତିନି ଆଉ ବହୁତ ଭଲରେ ପାଳନ ହୁଏ ରଜ ଆଉ ବସୁମତୀ ସ୍ନାନ ଦିନ ମାନେ ଘର ଦୁଆର ସବୁ ଧୁଆ ଧୁଇ ହୋଇ ହେଇକି ମାନେ ଠାକୁରଙ୍କୁ ମଧ୍ୟ ସ୍ନାନ କରାହ ି ପୂଜା କରାଯାଏ ଯେହେତୁ ତିନି ଦିନ ବନ୍ଦ ଥାଏ ତ ମାନେ ତାଙ୍କୁ ପୂଜା କରାଯାଏ ସେଦିନ ଘର ର ଧୁଆ ଧୁ ହେଇକି ମାନେ ନିଜେ ବି ମୁଣ୍ଡ ଫୁଣ୍ଡ ସଫା କରିକି ମାନେ ନିଜେ ବି ସେ ସ୍ଥାନ ି ମାନେ ସେଦିନ ପୂଜା ହେଇଥାଏ ଠାକୁର- ଏଇଭଳି ରଜ ପାଳନ କରାଯାଇଥାଏ
ଏ ଖାଇବାକୁ ମାନେ କରାଯାଏ କହିଲେ
ପୋଡ଼ ପିଠା-
ଆଜ୍ଞା ଆଜ୍ଞା। ପୋଡପିଠା ମାନେ କେମତି ଏବେ ତ ଆଉ ସେତେ ପୋଡପିଠା କେହି ଖାଇବାକୁ ହିଁ ମଙ୍ଗୁନାହାନ୍ତି। ସେତେବେଳେ ବୋହୁତ ମାନେ ଏ ଅଁ ଢିଙ୍କି ଜଣ ଜଣଙ୍କ ଘରେ ଥାଏ ଢିଙ୍କି କୁଟିକି ପୋଡ ପିଠା କରିକି ଖାଆଁ ନ୍ତି କେମତି କଣ ଜାଣିଛନ୍ତି ନା କଣ?
ଉଁ ନାଇଁ ଜାଣିନି
ଢିଙ୍କିଟା ସେତେବେଳେ ଥାଏ ତ ସେଇଥିରେ ଚାଉଳ ହଙ୍କା ଚୂରା କୁଟାକୁଟି ହେଇକି ସେତେବେଳେ ପୋଡ ପିଠାଟା ହୁଏ। ପୋଡ ପିଠାଟାକୁ ଖାଇବାକୁ ରଜରେ ବୋହୁତ ଭଲଲାଗେ।
ହଁ।
ପୋଡ ପିଠାର ଏବେ କିନ୍ତୁ ଆଉ କେହି ଖାଇବାକୁ ପସନ୍ଦ କରୁନାହାନ୍ତି।
ବୋହୁତ ଭଲଲାଗେ ପୋଡପିଠା।
ଆଉ କୋଉ କୋଉ ପିଠା ହୁଏ ରଜରେ?
ଆଉ ପୋଡପିଠା ତ ବେଶୀ ମୁଖ୍ୟ। କିନ୍ତୁ ଆ ମାନେ ଯିଏ କେତେ ପିଠା ଅଛି ତେଲ ପିଠା ହଳଦୀ ପତ୍ର ପିଠା ଆଉ କାକେରା। ଆଉ ଆହୁରି କେତେ ପ୍ରକାର ପି ପିଠା ଅଛି ମଧ୍ୟ କିନ୍ତୁ ପୋଡ ପିଠାଟା ହୋଉଚି ମୁଖ୍ୟ ରଜରେ। ପୋଡ଼ପିଠା ଆଉ ପାନ।
ଆଜ୍ଞା ଆଜ୍ଞା। ରଜରେ ସେଇ ଘରୁକୁ ବନ୍ଧୁ ଘର ବି ଆସନ୍ତି। ଆଉ ମଜାମସ୍ତି ମଜାଖୁସି କରନ୍ତି। ପୋଡ ପିଠା ଖାଇକି ଦୋଳିରେ ଖେଳନ୍ତି। ଏବେ ଆଉ ପୋଡପିଠାର କିଛି ନାହିଁ ଏବେ ପିଠା ଖାଇବାକୁ ହିଁ ଭଲ ପାଉନାହାନ୍ତି ଆଉ।
ଆଜିକାଲି ଲୋକମାନେ ଆଉ ମାନେ ପୁରୁଣା କାଳିଆ ଇଏକୁ ଭୁଲିକି ଆଉ ମାନେ ପୁରୁଣା ସଂସ୍କୃତି ପରମ୍ପରା ହଁ ପରମ୍ପରାକୁୁ ଭୁଲି ଯାଉଛନ୍ତି।
ଆଜ୍ଞା।
ଆଚ୍ଛା ମ୍ୟାଡ଼ମ୍ ଆପଣଙ୍କୁ କୋଉ ପିଠା ଭଲଲାଗେ ଖାଇବାକୁ?
ମତେ ଆରିସା ଭଲଲାଗେ।
ହୁଁ।
ହଁ ମତେ ବି ଆରିସା ପିଠା ବହୁତ ଭଲଲାଗେ।
ଆଜ୍ଞା ଆଜ୍ଞା। ଆରିସାଟା ମାନେ ଘରେ ଯେହେତୁ ଢିଙ୍କି କୁଟିକିରି ଚୁନା ହେଇକି ପ୍ର ପ୍ରସ୍ତୁତ କରିକି ତାକୁ ଛଣା ହୁଏ ତ ଆରିସାଟା ମୋର ପସ ନ୍ଦ ଚକୁଳି ବି ବୋହୁତ ଭଲଲାଗେ ଆଉ ଉ ତ ରଜରେ ସବୁ ପିଛା କରି ଖାଇପାରିବ କିନ୍
ହଁ ପୋଡ଼ପିଠା। ଆଚ୍ଛା ମ୍ୟାଡାମ ଆପଣ ଖ-ଗରମ କେମତି ହୋଉଛି ଆପଣଙ୍କ ଆଡେ?
ବୋହୁତ ଗରମ ହୋଉଚି କିନ୍ତୁ ଯେହେତୁ ଅ ସଦମ୍ ଏବେ ଇଲେକ୍ଟଟ୍ରି ସେତେ ଚାଲୁ ହୋଉନି ନା ସେଇ ବିଛଣା ହଙ୍କା ଧରିକି ଆମେ ପୁରୁଣା କାଳର ବିଛଣା ବି ଅ
ହଁ।
ହାଲୋ।
ହାଲୋ।
ମ୍ୟାଡାମ ଆପଣଙ୍କୁ ମୋ ଭଏସ ସୁବୁଚି ତ?
ହଁ ହଁ ମ୍ୟାଡ଼ାମ କୁହନ୍ତୁ।
ହଁ ଆପଣଙ୍କ ଆଡେ ଗରମ କେମିତି ଅଛି
କୁହନ୍ତୁନି ଗରମ ବିଷୟରେ ବହୁତ ଜୋରେ ଖରା ହଉଛି ବହୁତ ଜୋରରେ ଗରମ ହଉଛି। ଆଉ ପାୱାର ବି କଟି ଯାଉଛି ଏବେ ମଧ୍ୟ କଟି ଯାଇଛି ଆମ ଆଡେ ବହୁତ ଜୋରରେ ଗରମ ହଉଛି ଆଉ ଗାଁ ଗହଳିରେ ତ ଜାଣିଥିବେ ଆପଣ ଲାଇନ କଟିଗଲେ ସମସ୍ତେ ଆ ମାନେ ରାତିରେ ବାହାରେ ବୁଲନ୍ତି କଣ କହିଲେ
ବହୁତ ଅସୁବିଧାର ସମ୍ମୁଖୀନ ହବାକୁ ପଡୁଛି।
ହୁଁ ମାନେ ଲାଇନ୍ କଟିଗଲେ ମାନେ ବାହାରକୁ ଯାଇକି ବସନ୍ତି ଗାଁ ଗହଳି ମାନଙ୍କରେ ରାତିରେ ଆଉ ଏଇ ଏବେ ତ ଟାଉନ ଘରେ ଘରେ ଇନଭେଟର ଘରେ ଘରେ ଏସି ଆଉ ଘର ଲୋ ମାନେ ବାହାରକୁ ବାହାରୁ ନାହାନ୍ତି କି କେହି କାହା ସହିତ ମଧ୍ୟ ଏତେ ବି ମଧ୍ୟ ମିଶୁନାହାଁନ୍ତି। କିନ୍ତୁ ଆଗରୁ କଣ? ମାନେ ସମସ୍ତେ ମାନେ ଲାଇନ କଟିଗଲେ ସମସ୍ତେ ବାହାରକୁ ଯାଉଥିଲେ ସମସ୍ତେ ବସି କଥା ହଉଥିଲେ ଆଉ ସେଠୁ ଛାତ ଉପରେ ମଧ୍ୟ ସୋ ଥିଲେ ବହୁତ ଭଲ ଲାଗୁଥିଲା ଆଉ ଆଗ
ଖଳା ବାରିଆଡେ ବି ଚେଣାାହାାଙ୍କା ଧରିକି ପବନ କରନ୍ତି ବସ
ହଁ ହଁ ଦିନ ବେଳା ମଧ୍ୟ ଲାଇନ କଟିଗଲେ ଉମ ମାନେ ବାରି ଆଡେକୁ ଯାଆନ୍ତି ଭଲ ପବ ନୁହେଁ ମାନେ ବସନ୍ତି ଏ ଆମେ ତ ଯାଉ ବସୁ ମାନେ ଲୁଡ଼ୁ ବି ଖେଳୁ ସମସ୍ତେ ମିଶିକି ଏମିତି ମାନେ ବହୁତ ଭଲ ଲାଗେ ଆଉ ଆଜିକାଲି ତ ଆଉ ସେଇ ହିଁ ପ୍ରତ୍ୟେକ ସମସ୍ତେ ନିଜ ନିଜ ଘରେ ନିଜ ନିଜ ଘରେ ଗୋଟେ ଟ ଗୋଟେ ଏସି ଇନଭେଟର ଆଉ ଲୋକ ଘର ସୁନା ବାହାରିଲେ ସମସ୍ତେ ମିଶିଲେ ନା ହବ
ପୁରୁଣା ପରମ୍ପରାକୁୁ ସମସ୍ତେ ଏବେ ଛାଡିଦବାକୁ ଚାହୁଁଛନ୍ତି ନୂଆ
ଆପଣଉଛନ୍ତି।
ବାରିଆଡେ ବସିକି ମାନେ ଖୋଲା ପବନ ତଳେ ବସିବା ଦେହଟାକୁ ସୁସ୍ଥ ରଖିବା। ଏବେ ସେଇ ଏସି ପବନରେ ବସିକି ଦେହଟାକୁ ଅସୁସ୍ଥ
ହଁ ଆଉ ଆମ ଦେହରୁ ଯେତେ ଝାଳ ବାହାରିବ ମଧ୍ୟ ବହୁତ ଭଲ କିନ୍ତୁ ଆଜିକାଲି ଲୋକମାନେ ତ ଏସି ଲଗେଇ ଦଉଛନ୍ତି ଟିକେ ଗରମ ହଉ ହଉ
ହାରୁନି ନା
ହଁ କିନ୍ତୁ ଝାଳ ବାହାରିବା ଟା ଦେହରୁ ବହୁତ ଭଲ ଦେହ ଆମ ଦେହ ପାଇଁ ବହୁତ ସୁସ୍ଥ।।
ଆଜ୍ଞା ଆଜ୍ଞା। ସେତେବେଳେ ଝାଳ ବାହାରୁଥିଲା ଗରମ ହଉଥିଲା ଲୋକଙ୍କ ଦେହରୁ ବହୁତ ଜୋର ଝାଳ ବହୁଥିଲା ବାରିଆ ଡେ ଆସିକି ଦାଣ୍ଡା ଆଡେ ବସିକି ସେମାନେ ମାନେ ଖୋଲା ଆକାଶ ତଳେ ବସିକି ପବନ ନଉଥିଲେ ସେଇଟା ଦେହ ପାଇଁ ହିତ ଥିଲା
ମୁଁ ତ ଦେଖିବି ଦେଖିନି ସକାଳୁ ଆଳ ଦ ବ
ଉ ଏସି କୁଲର ପାଖରେ ବସ
ମ ପର ପଁତିରିଶଶ ବଛର ଆ ହଁ ଆଚ୍ଛା ଆପଣ ମ୍ୟାଡ଼ମ
ହ
ଆଚ୍ଛା ମ୍ୟାଡାମ ଆପଣ କଣ ହାତର ତିଆରି ସିଲେଇ କରୁଛନ୍ତି।
ଏମିତି ବିଛଣା ବି ମୁଁ କରିପାରେ ହାତ ତିଆରି ପର୍ସ ଭ୍ୟାନିଟି ଭଳିଆ ଯୋଉ କହନ୍ତି ହାତ ଇ ବମଣା କରିପାରିଛି
ଯା ହଉ ଆ ଆପଣ ହ
ସେ କିଛିଟା ସମୟ ବସିବା ଅପେକ୍ଷା ବସିଛି ତ ସମୟ ମୂଲ୍ୟବାନ ଅଟେ, କାହିଁକି ତାଙ୍କୁ ମାନେ ଅଯଥା ରେ ସମୟ ସାରିବା କରିଦବା ଆପଣ କଣ କରୁଛନ୍ତି?
ହଁ ମୁଁ ଏଠି ବସିଛି ଆଉ କଣ କରିବି?
ଆଜ୍ଞା ଆଜ୍ଞା ଆପଣଙ୍କ ଆଡେ ରଥଯାତ୍ରା କେମିତି ପାଳନ କରାଯାଏ
ଆମ ଆଡେ ରଥଯାତ୍ରା ତ ରଥଯାତ୍ରା ତ ସମସ୍ତଙ୍କ ଫେଷ୍ଟି ମାନେ ପର୍ବ କହିବାକୁ କ ଗଲେ ଆ ମାନେ ମାନେ ଯେହେତୁ ରଥଯାତ୍ରା ଦିନ କଣ ମାନେ ଆମେ ଆମେ ଯେହେତୁ ଘରେ ରହୁ ତ ସେଦିନ ମାନେ ମୁଣ୍ଡ ସଫା କରି ଅରୁଆ ଖାଇଥା ଥାଉ କିନ୍ତୁ ସେଇଟା ତ ସମସ୍ତଙ୍କ ପର୍ବ ନା ରଥଯାତ୍ରା ଟା ରଥଯାତ୍ରାଟା ମାନେ ଆମ ଗାଁ ରେ ମାନେ ରଥ ହୁଏ, ରଥ ହେଇକି ତାଙ୍କ ମାଉସୀ ଘର ଟିକେ ମଧ୍ୟ ଯାଏ
ମା ଆଜ୍ଞା ଆଜ୍ଞା ଆଜ୍ଞା। କାହିଁକି ସେମାନେ ଜଗନ୍ନାଥ ମନ୍ଦିରରୁୁ ବାହାରିକି ଯାଆନ୍ତି ଆପଣ ଜାଣିଛନ୍ତି କି?
କାହିଁକି ନାହିଁ ତ
କାହିଁକି ନା ଜ୍ଵର ହେଇଥାଏ ଜଗନ୍ନାଥଙ୍କୁ ସେ ପୋଡପିଠା ଖାଇବା ପାଇଁ ମାଉସୀ ମା ଘରକୁ ବାହାରିକି ଯାଆନ୍ତି, ଅଣସନ ଘରରୁ ଜରରେ ପଡିିଥାନ୍ତି ଯେହେତୁ ଜରରେ ପଢିଥାନ୍ତି ତେଣୁ ପୋଡ ପିଠା ମାଉସୀ ଘରକୁ ଖାଇବେ ବୋଲି ସେି ଯାଆନ୍ତି ଉ ଜଗନ୍ନାଥ ମନ୍ଦିରରୁ ବାହାରିକି ମାଉସୀ ମାଘରକୁ ଯାଆନ୍ତି ନଅ ଦିନ ପରେ ପୁଣି ହେଠୁ ବାହୁଡିକି ଆସନ୍ତି। ଆପଣ କେବେ ଜଗା ଦର୍ଶନ ପାଇଁ ଯାଇଛନ୍ତି?
ହଁ ହଁ
ଜଗାର ଡୋରି ନଥିଲେ ଯାଇପାରିବେନି ନା? କେତେଟା ଲୋକ କରନ୍ତି? ତିନି ହେଲେ ବି ଆମେ ବିଶ୍ଵାସ କରୁଛୁ ଖାସ କରି ମୁଁ ବି ବିଶ୍ଵାସ କରୁଛି। ଆପଣ ବିଶ୍ଵାସ କରୁଛନ୍ତି ନା କରୁନାହାନ୍ତି?
ହଁ ମୁଁ ବହୁତ ବିଶ୍ଵାସ କରୁଛି।
ଜଗା ର ଡୋରି ଲାଗିବା ବହୁତ କଷ୍ଟ।
ହଁ ଆଗକୁ ସ୍ନାନ ପୂର୍ଣ୍ଣିମା ଆସୁଛି।
ଆଜ୍ଞା ଆଜ୍ଞା, ସ୍ନାନ ପୂର୍ଣ୍ଣିମା ଆସୁଛି ଆଗକୁ, ଦେବସ୍ନାନ ପୂର୍ଣ୍ଣିମା।
ହୁଁ। ତାପରେ ଠାକୁର ଅଣସର ଘରକୁ ପଳେଇବେ।
ଏବେ ତ ଠାକୁରଙ୍କ ପାଖକୁ ଯାଉନାହାନ୍ତି, ଜଗନ୍ନାଥ ମନ୍ଦିର ଯାଉଛନ୍ତି, ବେଶୀ ସମୁଦ୍ରରେ ମାନେ ଗାଧୋଇବା ପାଇଁ ସେତେ ଯାଉନାହାନ୍ତି। ନା କରିକି ଯାଉଛନ୍ତି ଘରୁ ଯେ ଯାଉଛୁ କିନ୍ତୁ ଜଗା ଦର୍ଶନ ପାଇଁ ନ ଯାଇକି ସମୁଦ୍ର ଗୁଡ ଯୈନା ମାନେ ଗାଧଉଛନ୍ତି।
ହୁଁ। ଆଚ୍ଛା ମ୍ୟାଡାମ, ଆପଣ ଜାଣିଛନ୍ତି ଯୋଉ ଜଗନ୍ନାଥ ଯେତେବେଳେ ଅଣସର ଘରକୁ ଯିବେ କୋଉ ଠାକୁରଙ୍କୁ ଦର୍ଶନ କରିଥାଉ-
କୋଉ ଠାକୁର କୁ
ହଁ।
ମତେ ତ ସେତେ କାହି ଅଭିଜ୍ଞତା ନାହିଁ ଏ ବିଷୟରେ, ଯେହେତୁ ସେଠି କର ସେଠା ପଣ୍ଡା ମାନେ ହିଁ ବହୁତ ବିଷୟରେ ଅଭିଜ୍ଞତା ଜାଣିଥିବେ କିଛିଟା କିଛିଟା ମୁଁ ଜାଣିଛି ଆଉ ଆଉ କିଛି କିଛିଟା ମାନେ ଅଭିଜ୍ଞତା ମୋର ନାହିଁ ସେ ବିଷୟରେ
ଆଚ୍ଛା ମ୍ୟାଡାମ ମୁଁ କହୁଚି ଶୁଣନ୍ତୁ। ଉମ୍ ଯୋଉ ବ୍ରହ୍ମଗିରିରେ ରେ ଯୋଉ ଅଲାରାନଥ ଅଛନ୍ତି। ଗୋଟେ ମନ୍ଦିର ଅଛି। ସେ ଜଗନ୍ନାଥଙ୍କର ମାନେ ଜଗନ୍ନାଥଙ୍କ ଭଳି ମାନେ ସେ ଗୋଟେ ମାନେ ତାଙ୍କ ଦ୍ଵିତୀୟ ସ୍ୱରୂପ।
ଆଜ୍ଞା।
ଯେବେ ସିଏ ଅଣସର ଘରକୁ ଯାଆନ୍ତି ତ ଅଲାର ନାଥଙ୍କ ଦର୍ଶନ ମଧ୍ୟ ହୋଇଥାଏ। ମାନେ ଜଗନ୍ନାଥ ସେତବେଳେ ଅଣସର ଘରେ ଥାଆନ୍ତି ନା ତ ତାଙ୍କ ଆପଣ ବି କେବେ ଯିବେ ବୁଲିବାକୁ ଏଇ ଅଣସର ଘରେ ଯେତେବେଳେ ଥିବେ। ଆମ୍ ବି ଯିବା କଥା କିନ୍ତୁ ଅଧା ଲୋକ୍- ଲୋକ ଯାଉନାହାନ୍ତି। କିନ୍ତୁ ଆମ ଠାକୁରଙ୍କ ଦେହ ଯେତେବେଳେ ଖରାପ ରହୁଛି ଆମେ ବି ତ ଯାଉଛୁ ଦେଖ୍ ଦେଖା କରିବାକୁ ଯିବା ଠିକ୍ କଥା ନା ଯେମିତି ଆମେ କୌଣସି ବନ୍ଧୁର ଦେହ ଖରାପ ହେଲେ ଫଳ ହେଇକା ନେଇକି ଯାଉଚେ। ହଁ କିଛି ନ ନେଲେ ବି ତ ତାଙ୍କ ସ୍ଥାନକୁ ଯାଇଁକି ତାଙ୍କ ପାଖରେ ବୁଲିକି ଆସିବା ଟା ବଡ କଥା ନା ନାଇଁ। ଆପଣ ଆପଣ ବି କେବେ ଯିବେ ଯଦି ଦେଖ ଥିବେ ମାନେ ବାହାର ପଟରେ ଅଲରନାଥଙ୍କର ଗୋଟେ ମାନେ ତାଙ୍କ ଫଟୋ ଚିତ୍ର ହେଇଥିବ। ଯୋଉଠି ପତିତପାବନ ଅଛନ୍ତି। ତା ବାହାର ପଟେ ଅଲାରା ନାଥଙ୍କର ଗୋଟେ ଫୋଟୋ ମାନେ ଫଟୋ ଚିତ୍ର ପୂଜା କରାଯାଉଥିବ। ମାନେ ସେତିକି ଦିନ ଯେତିକି ଦିନ ସେ ଅଣସର ଘରେ ରହିବେ। ଆପଣ କେବେ ଯାଆନ୍ତୁ ବି ଦେଖିବେ। ନିହାତି ଯିବା କଥା। କିନ୍ତୁ ଆଜିକାଲି ଲୋକ- କଣ ଜଗା ଦର୍ଶନ କରିବାକୁ ଯାଉଛନ୍ତି। ହିଁ ତାଙ୍କ ଦେହ ଖରାପ